କଣ ଖାଉଚ? ଅଟା ଚକୁଳି ବଢ଼ିଆ ଆଉ। ଆଉ-ଆଉ ମଉସା। ମଉସା ଶୋଇଲେଣି। ଶୋଇପଡିଲେଣି। ଓହୋ ହୋ। ନେ କଥା ଆର୍ତା ନେ ରହ କଥା ହେବି ରହ ହ୍ୟାଲୋ। ହଁ ହୁଁ ଏ ମାଉସୀ ଲୋ କଥା ହେବେ କହିଲେ। ହୁଁ ମୋ ମାଉସୀ। କଟକର କ
କଟକ ହୁଁ ହୁଁ।
ରସାବଳି ମାଉସୀ। ହଁ ରସାବଳି ଜାଗାର। ତାଙ୍କେ ଆସି ପାରୁନାହାନ୍ତି ବୟସ ହେଲାଣି ସବୁଠୁ ବଡ ତାଙ୍କେ। ବୟସ ହେଲାଣି। ନାଇଁ ଆସୁନାହାନ୍ତି, ଆମେ ଯାଇଥିଲୁ ଗଲା ଥର ଆସି ପାରୁନାହାନ୍ତି। ମାନେ ବସିବେ ଏତେ ଲଙ୍ଗ ଜର୍ନି ଏତେ ଦୂର ବାଟ ଆସିବାଟା କଷ୍ଟକର ନାଁ।
ହଁ।
ବାଡି ଧରିକି ଚାଲୁଚନ୍ତି ସେ ମଉସା ମାଉସୀ। କେନ୍ଦ୍ରାପଡାରେ ତାଙ୍କ ଘର ବଢିଆ ହେଇଚି, ସେଇଠି ତାଙ୍କ ସେଠି ସବୁ ଘର ବଢିଆ। ଅଗଣାଠୁ ଆଗର ଘର ଯେମିତିଆ ମଝିରେ ଏମିତି ଅଗଣା ଖୋଲା ଭଳିଆ ଥିବ ଚାରିପଟେ ଗୋଟେ ରୁମ୍ ଯାକ ଥିବ।
ଏଇ ଯୋଉ ଏବୋ ଏବେ ଯୋଉ ଯେମତି ଟାଇପ୍ ର ଘର ବନଉଚନ୍ତି।
ଆଗରୁ ସେମିତିଆ ଥିଲା ପୁରା ଘର। ସେମିତିଆ କୋଠରୀ ଏ ନଥିଲା। ହଁ ହଁ ହଁ, ପାରମ୍ପରିକ ସେଇଭଳିଆ। କଣ କହୁଥିଲ? ସିଧି କଣ କହୁଥିଲା?
ସିଧି ନାଇଁ ମ! ଏ ସିଧି କଣ ଯେ ଗୋଟେ ରୁଟି ଖାଉଛି ରାତିରେ ରୁଟ୍ ରୁଟି ଖାଇଲେ ଗୋଟେ। ଡାଏଟ୍ ନା ଚୋପା ଡାଏଟେ। ପାଏ ରୁଟି ତାକୁ ଇଚ୍ଛା ନାଇଁ ତ ସେଥିପାଇଁ ରୁ ରୁଟି ଗୋଟେ ଭଜାକ୍ ଏ ରୁଟି ଗୋଟେ ନା ଭାତ ଖାଇବାକୁ ଭାତ ଇଚ୍ଛା ଭାତ।
ହୁଁ।
ଭାତ ଇଚ୍ଛା, ମତେ ନାଇଁ ସିଧିକୁ ଭାତ ଇଚ୍ଛା।
ସିଏ ଭାତ ଖାଉଚି, ନାଁ ଦଉନ ତାକୁ।
ତାକୁ ରଖି ଦିଆ ହଉଚି, ସବୁ ପ୍ରାୟ ରଖି ଦିଆହଉଚି ଯେ, କେବେ ଖାଉଛି କେବେ ନାଇଁ। କେବେ କେବେ ନଥାଉଚି ରଖା ହଉନି ଆଉ, ଯୋଉ ଦିନ ଥାଉଚି ସେଦିନ ରଖା ହଉଚି।
ଯାହାହଉ ଆମ ଭଳିଆ ପିଲାଟେ ଅଛି। ତମ ଘରେ ବି, ଭାତ ପ୍ରେମି। ଆରେ ଆମେ ବି ଭାତ ହେଲା ଭଲ୍ ଲାଗୁନି ନହେଲେ ଭାତ ଛଡା ଆଉ କିଛି ଖାଇଲେ ରାତ୍ ତିରେ ହୁଁ ଫୁଲ୍ ଫୁଲ୍ ଲାଗୁନି କି
ତ ତିନି ଓଳା ଭାତ ଖାଇବେ।
ହଁ ତିନି ଓଳା ଖାଉଚୁ। ଆମେ ଖାଉଚୁ ତିନି ଓଳା ଦଶଟାରେ ଖାଉଚୁ ତିନିଟାବେଳକୁ ଖାଉଚୁ ଖାଉଚୁ।
ମତେ ଭାତ ନ ଦେଲେ ବି ଦିନବଳା ମତେ ମତେ ମୁଁ ସେମତି ପିଲା ମତେ ଭାତ ନ ଦେଲେ ବି ଦିନବଳା ଚଳିବ ମୁଁ ଖାଇଦେବି ସେମତି। ଜଳିଖିଆ ଖାଇକି ରହିଯିବି ମୁଁ।
ନାଇଁ ଆମକୁ ମାନେ ଯୋଉ ରଜ ନହେଲେ ଆଉ କିଛି ହେଲେବି ଜଳଖିଆ ଖାଇଲେ ଇଚ୍ଛା ଭଲ ଲାଗୁନି ସେମତି। ଠିକ ଲାଗୁନି।
ହୁଁ ହୁଁ।
ଅଭ୍ୟାସ ନା ଭାତ। ରୁଟି ଖାଇଲେ ବି କୋଉଠୁ ହଉନି ଟି ଟିକେ ଭାତ ବାସ୍ ପେଟ ଫୁଲ। କିଏ ଲ? ଏଇଟା କଣ ବୋଉ?
ଆରେଇ ଦିଅ ମାରିବ। ତାର ଡ୍ରେସ୍ କାଲି ଯିବ।
ସ୍କୁଲର ଓଜେ
କାଲି ହେଲେ ସ୍କୁଲ ଯିବେ କିଲୋ? କାଲି ହେଲେ ସ୍କୁଲ ଯିବେ କିଲ?
କିଏ?
କାଲି ହେଲେ ରୋଷେଇ କରିବେ ନା କଣ ସ୍କୁଲ ଯିବେ?
ନା ମ କାଲି ନାହିଁ ତ। କିଏ କହୁଛି? କିଏ କହୁଛି କାହାର ଲାଗିଗଲା ହେ ଏ। ଫ୍ରେଶରଟା ଖୁଲୁଥିଲି କଣ ହେଇଛି ଦେଖିବି ବୋଲି ସେଇଠି ଲାଗି ନାଇଁ ନାଇଁ କପଡାଟା ସେ ଯଉ ତଳ ତାତି ଥାଉଛି ନା ଏଇଟା କପଡାରେ ଧରି ଖୋଲୁଥିଲି ଯ ଦେବାର ନାଇଁ ପ୍ରେଶ୍ ର ତଳଟା ଯ ଚିପିକି ସେଇଠି କପଡ଼ାଟା ରହିଗଲା।
ଆଣ୍ଟିକୁ କହୁନୁ ଆଣ୍ଟି ଆଣ୍ଟି ଶୁଣୁଛନ୍ତି? ନାଇଁ ନାଇଁ ଶୁଣୁଛନ୍ତି କହ? ଆଣ୍ଟି ୟାକୁ ରୋଷେଇ କରିବାକୁ କହ ଆକୁ ଇଏ କିଛି କରୁନି ଅଳସୁଆଣି।
କହିବେନି ଚିନ୍ତା କରନା ତୁ ମୁଣ୍ଡ ପିଟି ଦେଲେ ହେଲେ କହିବେନି ବାସ୍। କହିବେ ନାହିଁ କି କହିଲେ ବି ମୁଁ କରିବି ନାହିଁ।
କହିଲେ ବି କହିଲେ କହିଲେ ବି କିଛି ଲାଭ ନାହିଁ ବୋଲି ଜାଣିଛନ୍ତି ହେଥିପାଇଁ କିଛି
କହିତ ଓହି ତ
କଣ ସେଇଟା?
ସେଇଆ ତ ଅ ଅ ଅ ଅ ଅ
ଓହୋ।
ତୁ ତ ଜାଣିଛୁଁ କିସ ଆଉ କହିବି। ଏଇତ ଜୀବନ।
ଆଉ କଣ ଖାଇଲୁଣୁ?
ଖାଇନି ମ।
ମୁଁ ଆଉ ଦଶଟା ଅଧେ ଏଗାରଟା ହେଲେ ଶୋଇବି ଦଶଟା ଅଧେ ଭିତରେ ଶୋଇପଡିବି ହାଲିଆ ଲାଗୁଛି।
ହଁ।
ହୁଁ ହଁ
କାଲିଠୁ ପଇସା ଇନକମ୍ କରିବୁ ଆଉ।
ହଁ ଦେଖିଲୁ ମୁଁ ତୋତେ କହିଲି ବୋଲି ତୁ ଜାଣିନ
ହଁ ମୁଁ କାହିଁ ଜାଣିଥାନ୍ତି ଯେ ମୁଁ ଜଗିଥାନ୍ତି। ଦେଖେ ମୁଁ ଏବେ ଦିଟା ଏକାଉଣ୍ଟରୁୁ କରିବି। ତୁ ଦେଖେ ମୁଁ ଏବେ ଦିଟା ଆକାଉଣ୍ଟରୁ କରିବି ଖୁସି ଖୁସିରେ। ଡର ନାହିଁ ଭୟ ନାହିଁ ଏଇଠୁ କରିବି ସେଇଠୁ କରିବି। ଏଇଠୁ ଟ୍ରାଞ୍ଜିକ୍ସନ୍ ସରିଗଲେ ସେଇଠୁ କରିବି ସେଇଠୁ ସରିଗଲେ ଏଇଠି କ ଡେଲି ଦି ଦିଟା କରିବି।
ପଇସା
ଆରେ ଏଇଠୁ ଆଉ ଦେଖେ ସେଟା ଆସୁଛି ନା ଟ୍ରାଞ୍ଜିକ୍ସନ୍ ଲିମିଟ୍ ତାପରେ ଦିନକୁ ବାର ରୁ ତେରଟା କି ପନ୍ଦରଟା ଏମିତି ହେଇପାରୁଛି ଦିନକୁ ହେଲା।
ହଁ।
ତ ବାରଟା କି ତେରଟା ଅର୍ଡର ନବୁ। ଅର୍ଡର ନେଲା ପରେ ଏପଟରେ ସରିଯିବ। ସିକ୍ୟୁରିଟି ବେସ୍ କିଛି ଗୋଟେ ଦେଖେଇବ ତ ସେପଟ ବ୍ୟାଙ୍କ କୁ ପଳେଇବୁ। ସେ ପଇସା ସେଇଠୁ ଟ୍ରାନ୍ସଫର କରିଦବୁ ସେ ବ୍ୟାଙ୍କରେ କରିବୁ। ହଁ ଏମତି ତ ଅଲଗା ହେଲେ ହେଲା। ଥାଉ ମୁଁ କରିବି ଏମିତି ସୋନୁ ସେ ଫୋନ କଥା କହିଲା ଅଛ ସେ କଲ୍ କରିଥିଲା ବି ସନ୍ଧ୍ୟା ବେଳୁ ସନ୍ଧ୍ୟା ବେଳେ କଲ୍ କରିଥିଲା କହିଲା ଦିଟା ଯାକ ଫୋନ ଧରିକି ଯାଉଛି ଦେଖିବୁ ମିଶିକି ଯାଉଛୁ ନାଇଁ ନାଇଁ ଥାଉ ଆସନା ବୋଲିକି ଥାଉ ନେବିନି ବୋଲି କହିଲି। ନା ନେ
କଣ ହେଲା ଚେଞ୍ଜ କରିଦେଲ କଣ କଣ ପାଇଁ?
କହିଲା ଭଲ ଅଛି ଇଏ ଅଛି ଇଏ ନାହିଁ। ଆଉ ସେ ତଳ ଟା ଟିକେ ଫାଟିଲା ଭଳିଆ ହେଇଥିଲା ବା ତତେ କହିଲି ମୁଁ କହିଲି ବ୍ରିଜ୍ ଭାଙ୍ଗି ଯାଇଛି ତାର ଥାଉ। ଭାଙ୍ଗିନି ଟିକେ ଏମତି ସ୍କ୍ରାଚ ହେଲା ଭଳିଆ ଟିକେ ଏମତି ଉଠିକି ରହିଲା ଭଳିଆ ରହିଛି ତଳକୁ। ଏପଟ ଛାଡିବି ଦେଖିବୁ ହେଲା।
ହଁ ଆଉ ଇଏ ଫୋନ ଧରିକି ଆସିଥିଲା ନା ଆସି ନଥିଲା ସିଏ?
ନାଇଁ ନାଇଁ ଆଣିବି ବୋଲି କହୁଥିଲା ମୁଁ କହିଲି ନାଇଁ ଥାଉ ବର୍ଷା ଥାଉ ସେ ଆଣେନା ଏବେ ଆସିଲା ମିଶିକି ନାଇଁ ଥାଉ ଆସନି। ହଁ ବର୍ଷା ହେଲା ଟାଇମ ରେ ନାଁଇ କହିଲି। ଓ ହଁ ଭଜା ବସେଇଛି ବୋଉ ଘାଣ୍ଟୁଛି। ଡାଲି ହେଇ ଗଲାଣି ନାହିଁ ଆମେ ବାବା ତ ଆସିନାହାନ୍ତି କେତେବେଳେ ଆସିବେ କି କଣ ବାବା ଆସୁ ଆସୁ ଲେଟ୍ ହବ ବାରଟା କି କଣ ହବ।
ମ ହଁ ଏତେ ଲେଟ।
ହେଲା ହଁ ସିଏ କରିବେ ଆଁ।
ଏତେ ଲେଟ୍ ଖାଉଛ?
ନାଇଁ ଆମେ ଖାଇଦବୁ ଏବେ ସେ ଆସିଲେ ଖାଇବେ ଆମେ ଏବେ ଖାଇବା। ଦଶଟା ସାଢ୍ ଦଶଟା ଏନ୍ତି ଖାଉଛୁ ଆଉ ଭୋକ ହେଲେ ଖାଇଦଉଛୁ। ଯାହାକୁ ଯେତେବେଳେ ଭୋକ ସେ ସେତେବେଳେ ଖାଅ ଭାତ ତିନି ଓଳି ମୋର ପଖାଳ। ଡାଲି ଦେଖିଲେ ମୁଁ ମତେ ବିଜାର। ଡାଲି ଦେଖିଲେ ମତେ ବିଜାର ପଖାଳ ଆଣୁଛି
ଭାତ ଖାଉଛୁ ପୁଣି ପଖାଳ ତିନି ଉଳି ଖାଉଚୁ ତୁ।
ହଁ, ହଁ, ତିନି ଓଳି ରାତିରେ ବି।
ଏ ବା ଧନ୍ୟ ଜୀବନ ତମର ଯୋଉ ପଖାଳ।
ଖାଇବି ମୁଁ ତ ଦବ ମୁଁ ଖୁସି ଖୁସିରେ ଖାଇବି।
ନାଇଁ ମୁଁ ପଖାଳ ମତେ ବଡ କ
ଭଜା ଆଉ ତରକାରୀ ଫରକାରୀ ହେଇଥିଲେ ମତେ ଇଚ୍ଛା ହେଲେ ଭଜା। ହୁଁ, ନାଇ ଖରା ଦିନ ବୋଲିକି ଏକା ତିନି ଓଳି ପଖାଳ। ଶୀତ ଦିନେ ନାଇଁ ମ ବାୟା ହଉଛୁ।
ହଁ ନାଇଁ ମୁଁ ଏବେ ହଁ ନାଇଁ ମୁଁ ହେଲେ ମୁଁ ଖାଇପାରୁନି ପଖାଳ। କେତେ ଦିନ ମଝିରେ ଏ ଯୋଉ ମା ନ ଥିଲେ ଯୋଉ ଖାଇଲୁ କେତେ ହେଲା ହେଲେବି। ହେଲେ ମୁଁ ମଝିରେ ମିଝିରେ ଡାଲି କରି ଦଉଛି। ମୋର ମତେ ଇଚ୍ଛା ହଉ ନଥିଲା ତରକାରୀ ଫରକାରୀ କଲେ ତ ମୁଁ ଶୁଖେଇଲି।
ସଜ ଭାତ ବି ହବନି ଗରମ ଭାତ ଗରମ ଭାତ ଆଣିବି ପାଣି ପୁରେଇବି ସଜ ଭାତ ପାଣି ପୁରେଇବି। ଆଉ ପଖାଳ ର ଭାତ ଟିକେ ମିଶେଇବି ନା ତୋରାଣୀ ଟିକେ ମିଶେଇବି ଖଟା ଟିକେ ଆସିବ। ଆହା ଗଳ ଗଳ ଯିବ ତାହେଲେ। ନା ନା ପାଣି ତୋରାଣୀଖଟା ରେ ନାଇଁ ବାସି ତୋରାଣୀ।
ହୁଁ।
ହୁଁ ହ ସକା ହଁ ଆମର ବାସି ଭାତ ତୋରାଣୀ ରହୁଛି ନା ସେଇଠି ମିଶେଇଦେଲେ ତ ଟିକେ ହେଲା ଆଉ।
ବଢିଆ ବାସ୍ନା ହୋଉଥିବ। ସେ ଜାଗାରେ ନାଇ ନକାଟିକେ ପକେଇ ଦେଇକି ବଢିଆ ବାସ୍ନା ହୋଉଥିବ। ଓ ହୋ ହୋ ହୋ ଯହୋଉ ବଢିଆ ହବ।
ଭଜା ଟିକେ ହେଇଥିଲେ ମୁଁ ପୁରା ଖୁସି ଖୁସିରେ ଖାଇଦେବି। ଭତାଣିଆ ଆଉ ତରକାରୀ ହେରିକା ହେଲେ ଟିକେ ଇଛା ହବନି।
ମତେ ଭାତ ମତେ ଇଚ୍ଛା ନାହିଁ ଭାତ ଭାତ ଏତେ।
ନା ତୁ ତ ଆଇଛୁ ଲଣ୍ଡନରୁ ଆଉ।
ନାଇଁ ନାଇଁ ସତରେ ନାଇଁ ସତରେ। ମତେ ପଟେ ସେଇ ଗୋଟେ ବେଳା ଭାତ ଖାଇଲା ବେଳକୁ ମତେ କଷ୍ଟ ଲାଗୁଛି।
ତୁ ଆଇଚୁ ଲଣ୍ଡନ ରୁ ଆଉ କାହିଁକି?
ଭାତ ଖାଇଲେ କେମିତି ଗୋଟେ ଭାରି ଭାରି ଲାଗିଲା ଭଳିଆ ଲାଗୁଛି ମତେ।
ହୁଁ
ଜଳିଖିଆ ଜିନିଷ କଣ ହାଲକା ଫୁଲକା ଭଲ ଲାଗୁଛି।
ହଁ କି ଜଳଖିଆ ଆହୁରି ହାଲକା ଫୁଲକା ଖାଉଛୁ ତୁ?
ବଧେ ମୋଟା ଲୋକ ବୋଲିକି?
ହୁଁ ହାଲୁକା ଫୁଲୁକା।
ହାଲୁକା ଫୁଲଗା ଜିନିଷ ଭଲ ନା ଆଉ ଜଳଖିଆ ବୋଲି କଣ ମୁଁ ଜଳଖିଆ ଏବେ ଖାଉନି ତ ମୁଁ ଏବେ ର ମୁଁ କରିବି ର ମୁଁ କରିବି।
ନାଇଁ ନାଇଁ ମୁଁ କରୁଛି ର ମୋର ହେବ ଟିକେ ର ମୁ କରୁଛି ତାପରେ ତୁ କରିବୁ।
ହଉ ଠିକ ଅଛି। ହୁଁ
ଉଠେଇବୁ ରହିଲି।
ହୁଁ